ହ୍ୟାଲୋ
ହଁ ଆପଣ ଏବେ ଫ୍ରି ଅଛନ୍ତି
ହଁ ହଁ ଫ୍ରୀ ଅଛି
ଆଉ କଣ କରୁଥିଲେ
ନା ମୁଁ କହୁଥିଲି କଣ ଏତ ଖରାଦିନ ଚାଲିଛି ଏବେ ଆଉ ତ କୁଆଡେ ଯାଇ ହଉନି ଟିକେ କୁଆଡେ ଯାଇକି ବୁଲାବୁଲି ଟିକେ କରିକି ଆସିଲେ ହୁଅନ୍ତା ଆଉ
ହଁ ମୁଁ ବି ଭାବୁଥିଲି ଏଇ ହଁ ଅଭିନ ତ ଭାବୁଥିଲି ଏଇ ରଜ ଆଡକୁ କୋଉଠିକି ଯିବା ବୋଲି
ହଁ ଏଇ ଖରା ଦିନ ପାଇଁ ଟିକେ ଡର ଲାଗୁଛିହେଲେ ଟିକେ ନୟାଗଡ ଫୟାଗଡ଼ ଆଡେ ଯାଇକି ଟିକେ ବୁଲାବୁଲି କରିକି ଆସିଲେ ହୁଅନ୍ତା
ହଁ ମୁଁ ବି ସେଇ କଥା ଭାବୁଥିଲି କାରଣ ଏବେ କେତେ ବର୍ଷ ହେଲାଣି ଗୋଟେ ଗୋଟେ ନୂଆ ରାମ ମନ୍ଦିର ଟେ ସେଇଠି ହେଇନି କି ମୁଁ ତ ଦେଖ ଖିନି ସେଇଟା କେଵେ
ହଁ ସେଠି ରାମ ମନ୍ଦିର ଅଛି ଆଉ ତାପରେ ବୈଷ୍ଣୋ ଦେବୀ ଅଛନ୍ତି ତାପରେ ଆହୁରି ସେଠି ଆଉ ଦି ତିନିଟା ଜାଗା ଅଛି ବୁଲିବା ପାଇଁ ଭଲ ଜାଗା
ହଁ ସେଇଟା ମୁଁ ସେ
ନାଇଁ ବୁଲାବୁଲି କରିଦେଇକି ଆସିଲେ ହର
ହଁ ମୁଁ ବି ସେଇ ନୟାଗ ମୁବି ସେୟା ନୟାଗଡ଼ କୁଆଡ଼େ କେବେ ଯାଇନି ତ ଭାବୁ ଭାବୁଥିଲି କି କେବେ ଥରେ ମିଶିକି ଗଲେ ଭଲ ହୁଅନ୍ତା।
ହଁ ଏଇ ଟିକେ ଖରା କମିଯାଉ ଦି ତିନି ଦିନ ଟିକେ ଖରା ହଉଛି ଖରା କମିଗଲେ ତାପରେ ଗୋଟେ ଦିନ ବଢି ଭୋରୁ ପଳେଇଲେ ହବ ଯାଇକି ସେ ନୟାଗଡ ବୈଷ୍ଣୋବ ଦେବୀ ରାମ ମନ୍ଦିର ଫନ୍ଦିର ସବୁ ସେପଟ ଆହୁରି ଦି ତିନି ଜାଗା ଅଛି ଆଉ ଯାଇ ବୁଲାବୁଲି କରି ଆସିଲେ ହବ।
ହଁ ସେଇ ଯୁ ବୈଷ୍ଣବ ଦେବୀ ଟା ଏମିତି ହେଇନି କି ମାନେ ପାହାଡ ଉପ ଉପରେ ପୁରା ଉଞ୍ଚ ହେଇଛି ସେଇଠି ବି
ହଁ ସେଠି ଯାଇ ବୁଲାବୁଲି କରିକି ଆସିଲେ ହବ।
ସେଇଠି କି ମାନେ
ଖରା ଟିକେ କମି ଯାଉ ଦି ତିନି ଦିନ ଯାଉ ଆଉ ତାପରେ ଗଲେ ହବ।
ହଁ ସେଇଠି ସେମିତି ମାନେ ପାହାଚ ହେଇକି ଏମିତି ମାନେ ମନ୍ଦିର ଟାଗରୁ ଏମିତି ପୁରା ପାହାଡରେ ହିଁ ହେଇଥିଲା। ଏଵେ ସେଇଠି ପାହାଚ ସେମ ବି ବନେଇକି ଗୋଟେ ଗୁ ଭ ଭଳିଆ କରି ଦେଇଛନ୍ତି ଯୋଉଠି। ମୂର୍ତ୍ତି ଅଛି ସେଇଠି ମାନେତ ଯିବା ପାଇଁ ବି କିଛି ଅସୁ ଅସୁବିଧା ହବନି। ସେଟାକୁ ଭଲସେ ସଜାଇ ଦେଇଛନ୍ତି।
ହଁ ସେଠି ସେଠି ଯାଇ ବୁଲ କଣଟେ ତିରି ହେଇଛି ନୟାଗଡ଼ରେ ସେଇଟା କଣ ଆମର ଯୋଉ ସେପଟେ ଯୋଉ ରାମ ମନ୍ଦିରଟା ହେଇଛି ସେଇ ଟାଇପର ତାକୁ କରଛନ୍ତି ହେଟାକୁ?
ନା ନା ସେମିତିଆ କରିନାହା। ତି ସେ ଗୋଟେ ଅଲଗା ଡିଜାଇନ ର କରିଛନ୍ତି। ଆପଣ ଜଟଣୀ ପାଖରେ ଦେଖିଛନ୍ତି ଯୋଉ କୋଉଠି ହେଇଛି ଗୋଟେ ଜଗନ୍ନାଥ ମନ୍ଦିର
ହଁ ହଁ ହଁ।
ସେଇଟା ମାନେ ରଥନ ସେ ସେଇଟା ରଥ ସେପର ହେଇନି କି? ହଁ ସେଇ ଷ୍ଟାଇଲ ନୁହଁ ମାନେ ସେମିତିକା ଯେମିତି ତାର କଲର ଆଉ ମାର୍ବଲ ଟା ଅଛି ସେଇଭଳିଆ ହିଁ ସେଇଟା ହେଇଛି ସେମିତି ସେଇଟା ପୂରା ନୁ ହଁ କି ଯୋଉ ରାମ ମନ୍ଦିର ଅଯୋଧ୍ୟା ରେ ହେଇଛି ସେମିତି ତା ଭି ନୁହ
ଏ କଣ ପାହାଡ ଉପରେ ହେଇଛି ନା ତ ତଳେ ହେଇଛି?
ନା ନା ଏ ଏଟା ମାନେ ପୁରା ପାହାଡ ଉପରେ ହିଁ ହେଇଛି।
ରାମ ମନ୍ଦିରଟା
ହଁ ମାନେ ପୁରା ବଙ୍କା ବଙ୍କା ହେଇକି ଯିବାକୁ ପଡିବ। ବେଳେ ବେଳେ ତ ସବୁ ଗାଡ଼ି ସେମିତି ପାହାଡ଼ ଉପରକୁ ମାନେ ଚଢ଼ିକି ଯାଇପାରେନି କେତେଟା ସେମତି ରହିଯାଏ ତ ଚାଲି ଚାଲି ଯିବାକୁ ପଡ଼େ
ଓହୋ ଗାଡି ଫାଡି ଉଠିକି ଯାଉଚି ତାହେଲେ
ହଁ ଯାଉଚି ବେଳେ ବେଳେ କିନ୍ତୁ ଯାଇ ହୁଏନି କାରଣ ପାହାଡ ଟା ନା ଯଦି ପଛୁରୁ ଖସି ଆସିଲା ଗାଡି ଗୁଡାକୁ ବି ପଛୁରୁ ପଛୁରୁ ଥିବ କେତେ କେତେବେଳେ କଣ ହେଇଯିବ ସେଥିପାଇଁ ଆଲାଉ ବି କରୁନଥିବେ ବୋଧେ ଏତେ ଉଞ୍ଚାକୁ ନେଇକି ଯିବା ପାଇଁ
ଆଚ୍ଛା ତାହେଲେ ଏଇ ଯୋଉ ଏଇ ଯୋଉ ଖରା ଦିନେ ପାହାଡ ଉପରୁ ଗଲେ ତ ଅଧିକ ଗରମ ହବ ବୋଧେ।
ହଁ ସେ କେଜାଣି କାରଣ ପାହାଡ ଉପରକୁ ଗଲେ ବେଶୀ ଯଦି ଭଲ ଥିବ ବାୟୁମଣ୍ଡଳ ତଳେ ମାନେ ଯଦି ବର୍ଷା ବି ହେଇପାରେ ନହେଲେ ଖରା ବି ହେଇପାରେ। ସେଟା ତ ମାନେ ସେ ଦିନ ଉପରେ ଡିପେଣ୍ଡ କରିବ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। ହଁ ଜାହଉ ଆପ ପଥୁରିଆ ଜାଗା ଟା ଭାରି ଗରମ ଲାଗିପାରେ ଜୋର। ଏଇ ଆଉ ଦି ତିନି ଦିନ କଣ ଅଧିକ ଗରମ ହବାର ଅଛ ସେଟା କମିଗଲେ ବରଂ ତାପରେ ଗଲେ ଚଳିବ।
ହଁ ଆମେ ସେଇ ରଜ ପାଖା ପାଖି ଦେଖି ହିଁ ଯିବ ଅଟୋ ବୋଲି ଭାବୁଥିଲି।
ହଁ ତାହେଲେ ସେଇଟା ଭଲ ହବ। ସେତେବେଳେ ଥଣ୍ଡା ପାଗ ଥିବ, ହଁ। ସେୟା ଗଲେ ସାରେ ସୁବିଧା ହବ। କାଁ ଗଲା ମାନେ ଦି ଚାରିଟା ଜାଗା ସେଠି ବୁଲିକି ଆସିଲେ ହବ। ହଁ, ଆଉ ଗୋଟେ ଜାଗା କଣ ବୁଲି ହବ କି? ଦି ଚାରିଟା ଜାଗା ବୁଲାବୁଲି କରି ଆସିଲେ ଭଲ ଲାଗିବ।
ହଁ ଆମେ ବି ମାନେ ସକାଳୁ ସକାଳୁ ଏମିତି ବାହାରି ଯିବା ପୁରା ବଢି ଭୋରୁ କି ରାତି ଦିଟା ତିନିଟା ବେଳକୁ ତ ଗଲେ ମାନେ ବୁଲିିବାଲିକି ଆସିଲେ ଭଲ ହବ ଆଉ କଣ୍ଟିିଲୋ ନୀଳମାଧବ ଆଡେ ଟିକେ ଯିବା ଯଦି ହବ।
ହଁ-ହଁ-ହଁ। ସେପଟେ ଗୋଟେ ଭଲ ଜାଗାଟେ ଅଛି କଣ୍ଟିଲୋ ନୀଳମାଧବ। ମୁଁ ବି ଦଶ୍ ଦେଖିନି କଣ୍ଟିଲୋ ନୀଳମାଧବ କେମତି? ଜଗନ୍ନାଥଙ୍କର ସେଠି ମେନ୍ ଜାଗାଟା। ହଁ। ତେଣୁ ସେଠି ବି ଟିକେ ଦର୍ଶନ କଲେ ଭଲ। ମୁଁ ବି ସେ ଜାଗାଟା ଦେଖିନି। ମାନେ ନୀଳମାଧବ ମୁଁ ଦେଖିନି ସେଠି। ଆଉ ସେଟା ବି ଭଲ ହବ। ଟିକେ ଆର୍ଲିଅର ବା ହଁ।
ମୁଁ ବି। ସେ ଜାଗା ଟା ଦେଖିନି କେବେ ବି।
ଆଉ ମୁଁ ବି ଯାଇନି ସେଠିକି। ଭଲ ହବ ଯାଇ କି ବୁଲାବୁଲି କରିକି ଆସିଲେ।
ହଁ ସେ ଜାଗା ଟା ବି ଏବେ ବହୁତ ଭଲ ସେ ଆରେ ଭଲ ସେମିତି ସୁନ୍ଦର କରିକି କରିଦେଇଛନ୍ତି।
ଆଚ୍ଛା ଆଚ୍ଛା ହଁ ଏବେ ସବୁ ମନ୍ଦିର ସବୁ ଡେଭ୍ଲପ୍ ମାନେ ଭଲ ଭଲ ଡିଜାଇନରେ ସବୁ ତିଆରି କରୁଛନ୍ତି ସବୁ ହେଇଥିବ ଭଲ ତିଆରି ହେଇଥିବ ଆଉ। କ ବହୁତ ଦର୍ଶକ ଆସୁ ନା ଦେଖିବାକୁ ହଁ ବିଭିନ୍ନ କାରୁକାର୍ଯ୍ୟ କରି କରିଛନ୍ତି ସବୁ ମନ୍ଦିର ଗୁଡ଼ାକ
ସେଇଠି ତାପରେ ରାମ ମନ୍ଦିର ପାଖରେ ବି ଗୋଟେ ଏବେ ନୂଆ ପାର୍କ ହେଇଛି। ସେଇ ପାର୍କ ପାଖରେ ମାନେ ପୁରା ପା ପାଡ ହେଇଛି ମାନେ ପାଣି ଟାଇପର ମାନେ ରନ୍ଧନ୍ତିର ପୁରା ପାଖରେ ହିଁ ତ ସେଇଠି ଏବେ ଯଦି ହବ ପଳେଇବି। ବା
ଓହୋ ପାର୍କ ଗୋଟେ ହେଇଛି?
ହଁ।
ଝରଣା ଫରଣା ଏତେ ଦେଇଛି ନା କଣ?
ନା ନା ଝରଣା ନୁହଁ ଯେମିତି ଡେରାସ ତରିକାରେ ଏମିତି ପାଣି ଯାଇନି ସେଇଠି ସେମିତି ହିଁ ହେଇଛି।
ଆଚ୍ଛା ଆଚ୍ଛା ଗୋଟେ କଣ ଲେକ୍ ଫେକ୍ ଥିବ ବୋଧକରରେ ସେଇ ଟାଇପରେ ପାହାଡ ଅଛି ତିଆରି ହେଇଛି ଆଉ।
ହଁ ସେଇଟା ତ ସେ ରାମ ମନ୍ଦିର ପାଖରେ ହେଇଛି ସେମିତି ଇ ତ ଯେମିତି ଆମକୁ ଟାଇମ ମିଳିଲା ସେଇପଟେ ମାନେ ବୁଲି କି ପଳେଇ। ଯିବା ଟିକେ ଆଉ।
ହଁ ସୁବିଧା ଗୋଟେ ଯାଗା ଯାଇଛୁ ମାନେ ସେପଟେ ବୁଲାବୁଲି କରିକି ସବୁ ଦେଖିକି ଆସିବା ଆଉ କଣ।
ହଁ ଏ ମୁଁ ଆଗେ ମୁଁ ଭାବୁଥିଲି କି ସକାଳୁ ସକାଳୁ ଉଠିକି
ହଁ।
ଉଠିକି ଫାଷ୍ଟ୍ ବୈଷ୍ଣୋଦେବୀ ଏମିତି ପଳେଇବା। ତାପରେ ସେଇ ପାଖରେ। ମାନେ ଦଶ ରୁ ପନ୍ଦର କିଲୋମିଟର ହବ ରାମ୍ ମନ୍ଦିର। ସେଇଠି ପଳେଇବା ତାପରେ ରାମ ମନ୍ଦିର୍ ପାଖରେ। ଖରାକି ପାର୍କ ଟା ଅଛି ତାପରେ ସେ ଦେଖି ତାପରେ କଣ୍ଟିଲୋନୀଳମାଧବ ହେଇକି ପଳେଇ ଆସିବ ଆଉ।
ହଁ ହଁ ସେମିତି ହେଲେ ଠିକ ହବ ଗୋଟେ ପରେ ଗୋଟେ ଦର୍ଶନ କଲ ଦର୍ଶନ କରିକି ଫେଲା ବେଳକୁ ସନ୍ଧ୍ୟା ହବ ଥଣ୍ଡାରେ ବି ଆସିହବ ଆରାମରେ।
ହଁ
ଏଠି ପାଣି ବୋଟଲ ଫୋଟଲ ସବୁ ନେଇଯାଇଥିବ। ହୁଁ ଆଉ ଖାଇବା ବ୍ୟବସ୍ଥା ଟିକେ ଗୋଟେ ଜାଗାରେ କୋଉଠି ମିଲ୍ କରିଦବ ଆଉ ଟିଫିନ ଗୁଡା ନେଇଯାଇଥିବ ଖାଇବ ବାସ ହେଲା ଆଉ କଣ?
ହଁ କିଛି ଅସୁବିଧା ତ ହବନି ଆମେ ତ ଗାଡି ନେଇକି ଯିବା। ଖାଲି ମତେ ଯାହା ଲାଗୁଛି ରା ମନ୍ଦିର ପାଖରେ ହିଁ ଯହା ଟିକେ ଅସୁବିଧା ହବ କାରଣ ପାହାଡ ଟା ନା ମୁଁ ବି ମୋର ଚିହ୍ନାରେ ଜଣେ କହୁଥିଲେ। କି ସେ ମନ୍ଦିରଉପୁରକୁ ମାନେ ପାହାଡ଼ରେ ନେବାବେେଳେ ଅସୁବିଧା ହେଉଛି ତାଙ୍କ ଗାଡ଼ିଟା ପଛକୁ ପଳେଇ ଆସେ। ହେଲା ତ ଆମେ ଦେଖିବା ଯଦି ଉପରକୁ ନେଇ ହେଲାନି ଆମେ ନବାନି ଆମେ ସେଇଠି ମାନେ ପାର୍କ କରିଦେଇକି ଯିବା।
ହଁ ପାଚ ଉପରେ ଚଢି ପଳେଇ ହବ ଆଉ
ହଁ ମାନେ ସେ ପାହାଚ ହେନି ରାସ୍ତା ଭଳିଆ ହିଁ ହେଇଛି। ବୈଷ୍ଣ ଦେବୀରେ ଖାଲି ପାହାଚ ହେଇଛି।
ଆଚ୍ଛା ଆଚ୍ଛା ହଉ ଆମେ ତ ଯାଇନାହାନ୍ତି ଗଲେ ଜଣା ପଡିବ ସବୁ କେମିତି କଣ ହେଇଛି ତାକୁ ଦେଖିକି ସେଇଭଳିଆ ବ୍ୟବସ୍ଥା କରିବାକୁ ପଡିବ ଆଉ।
ହଁ ବହୁତ ଲୋକ ତ ମାନେ ଯାଉଛନ୍ତି। ତ ସେମିତି ତାଙ୍କ ସହିତ ସେମିତି। କଥାବାର୍ତ୍ତା ହେଇକି ସେଇଠି ଯ ଯାଉଥିବେ ସେମାନେ କେମିତି ଯାଉଛନ୍ତି ସେଇଠି ସେମିତି ମିଶିକି ପଳେଇବା କାରଣ ଆମେ ଆଗେ ତ ଯାଇନି ଆଉ ସେଇଟା। ପହାଡ଼ଆ ଏରିଆାଟା ବି
ହୁଁ ହଉ ଦେଖିବା ସେ ଦେଖିବା ଯିବା ଗଲେ ସେଠି ଜଣା ପଡିବ କେମିତି କଣ ଯାଉଛନ୍ତି ତ ବୁଝି ହବ ସେଠି ସବୁ ଥିବେ ତାଙ୍କର ଲୋକ ସୋ କହିବା ପାଇଁ
ହଁ ସେଇଠି ଆମେ ସେମିତି ଦେଖିକି ଯିବା ଆଉ ଆପଣ ତାହେଲେ ବୁଝିକି କହିବେ ଆପଣଙ୍କ ଚିହ୍ନାରେ କିଏ କିଏ ଯିବେ? ଆଉ ମୁଁ ବି ଏଇଠି ପଚାରିଦେବି କିଏ କିଏ ଯିବେ ତ ଆମେ ତା ପୂର୍ବରୁ ଏମିତି ଡିସାଇଡ କରିଦେବା କେମିତି କଣ ଯିବାଉ କଉଠି କଣ? କରିବା। କେତେ ଟାଇମ୍ କଣ ନବ ତା ପରେ, କହିବା ଆଉ।
ଠିକ ଅଛି, ଠିକ ଅଛି। ଆହା, ମୁଁ ଟିକେ ବୁଝାବୁଝି କରିକି ଆପଣଙ୍କୁ ଜଣେଇବି ଆଉ।
ହଁ।
ଆଚ୍ଛା। ଖାଇବା ପିଇବା ବ୍ୟବସ୍ଥା ହେଇଯିବ। ଟିଫିନ୍ ଫିଫିନ୍ ସବୁ ନେଇଗଲେ, ଆଉ ସେଠି ମିଲ୍ ବି ଗୋଟେ ଟାଇମ୍ କରିଦେ ହେଇଗଲେ ମା ମନ୍ଦିରରେ ଯଦି ଖାଇବା ପିଇବା ହଉଥିବ, ସେଠି ବି ଖାଇପାରିବ। ହଁ। ରାମ ମନ୍ଦିରରେ ଯାହାହେଲେ ବି ଉଁ ରଭାତ, ଡାଲମା, ଖଟା, ଖିରି ହୋଉଥିବ ସେଠି।
ହଁ ଆମେ ସେଠି ଯାଇକି ଦେଖିବା ଆଉ। ହୋଉ ତାହେଲେ ମୁଁ ରଖୁଚି ଆପଣ ମତେ ବୁଝିକି ଜଣେଇବେ ହଁ।
ଓକେ ଓକେ।